ଏଇ ଛାତ ଉପରେ ବସିଛି ଆଉ।
ଓହୋ ଆଉ ସବୁ ଭଲ
ହଁ ସବୁ ଭଲ।
ଉଁ ହୁଁ ଆଉ ସନ୍ଧ୍ୟାବେେଳେ କଣ ଖିଆପିଆ ହେଇଛି।
ସନ୍ଧ୍ୟା ବେଳୁ କିଛି ଖିଆପିଆ ହେଇନି ଗୁପଚୁପ୍ ଖାଇବାକୁ ଟିକେ ମନେ ହଉଛି। ଥିଲାତ
ଆଚ୍ଛା ଆଛା ଉଁ ଆଉ ମୁଁ କଣ ପଚାରିଥିଲି ଏଥର ଯୋଉ ରଜରେ ଆଉ ସବୁ କଣ ପ୍ଲାନିଂ
ପ୍ଲାନିଂ କଣ ଏଇଠ ଦୋଳି ଫଳି ଟିକେ ପଡେ ଆଉ।
ତମ ଗାଁରେ
ହଁ ନୂଆ ଏଠି ପଡ଼େ ଆଉ।
ଦୋଳି ଫୋଳି ମାନେ କଣ ଦୋଳି ଦୋକାନ ବଜାର ସବୁ ପଡ଼େ?
ହଁ ଆମର ମହାତ୍ସବ ହବ ଟିକେ।
ଓ ତମର ମହାତ୍ସବ ହୁଏ? ଆ ବଢ଼ିଆ ଆଉ। ଏମ୍ ଓ ହ। ଭଲ ଦୋଳି ଫୋଳି ପଡ଼ିୁଥୁବ ଦୋଳି ଫୋଳି ଖେଳାଖୁଳି ହବ। ଆଉ ଡ୍ରେସ୍ ଫେସ୍ ସବୁ କିଣାକୁଣି ସାରିଲାଣି ନାଁ ସରିନେଇ?
ହେଇନେଇ
ଉଁ ହୁଁ ଆଉ କେବେ କଣ କିଣାକୁଣି ହବ? ତୁମେ କଣ ଏଇ ମାନେ ଏଇ ଷ୍ଟୋର ଫୋର ବଜାର ବଜାରକୁ ଯାଇକି କିଣ ନାଁ ଅନଲାଇନରୁ ଅର୍ଡ଼ର କର ନାଁ କଣ କେମିତି?
ନାଁ ନାଁ ମୁଁ ଅନଲାଇନ ନୁହେଁ ମୁଁ ଷ୍ଟୋରରେ ଯାଇଁକି କିଣେ ବାଜାର ଫଜାର।
ଉଁ ହୁଁ ମୋର ତ ପ୍ରାୟ ସବୁ ଅନଲାଇନରୁ ନେଇଆସେ। ଟିକେ ଶସ୍ତା ବି ପଡ଼ିବ ଭଲ ମନ ମନ ପସନ୍ଦ ବି ମିଳିଯାଏ। ସେଇଥିପାଇଁ ମୁଁ ଅନଲାଇନରୁୁ ନେଇ ଆସେ ଆଉ।
ମୁଁ ଅନଲାଇନରୁ ଅର୍ଡର କରେ ଯେ ହେଲେ ମତେ ଲା ଏ କେ କିଛି କିଛି ଡ୍ରେସ ଦେଖୁଅ ଅ ଭଲ ଆସେ ନାଁ ଆସେ ମୁଁ ଅନଲାଇନରୁ ଅର୍ଡ଼ର କରିନେଇ ବେଶୀ।
ହଁ ମେନ୍ କିନ୍ତୁ ସେଇଟା ହୋଉଚି ଗୋଟେ ଜିନିଷ କଣ ତୁମେ ଧ ପଜ ନେଇଆସିବ ନାଁ ଗୋଟେ ଜିନିଷଟେ ଅର୍ଡ଼ର କରିିକି ତମକୁ ଭଲ ଲାଗିଲା ତୁମେ ନେଇଆସିବ କିନ୍ତୁ ଦେଖ ତାପରେ ତା କ୍ୱାଲିଟୀ ଗୋଟେ ଅଲଗା ଥିବ ପୁରା।
ହଁ ସେଟା ଫୋନରେ ଫୋନରେ ଅଲଗା ଦେଖାହବ। କିନ୍ତୁ ଆଣିଲେ ଅଲଗା ଦେଖାହବ।
ଉଁ ତାପରେ ଫୁଣି ହଁ ସାଙ୍ଗେ ସାଙ୍ଗେ ତମେ ରିଟନ୍ କରି ସାଙ୍ଗେ ସାଙ୍ଗେ ପୁଣି ଦିଅନ୍ତି ସିଏ ଦେବେ ଫୁଣି ସାତ ଆଠ ଦିନି ପରେ ହେତୋଳେ ରଜ ସରିକି ପୁଣି ରଥ ଯାତ୍ରା ଆସିବଣି।
ହଁ।
ଉଁ ନିଜେ ନିଜେ ଯାଇଁକି ଆଣିବ‌। ସବୁଠୁ ବେଷ୍ଟ। ପିନ୍ଧି ପୁନ୍ଧାକି ଚେକ୍ କରିକି କରିକି ସମୟ।
ଏନ୍ତିରେ ନିଜେ ଯାଇକି ଆଣିବା ନିଜ ମନ ପସନ୍ଦରେ ବି ଆଣିପାରିବା ଟ୍ରାଏଲ କରିକି ବି ଆଣିପାରିବ।
ହୁଁ‌ ମୋର ଥରେ ଏମିତି ଅନଲାଇନରେ ଗୋଟେ ମାନେ ଇଏ ଟାଇପର ହେଇଥିଲା ଅ ମୋ ଜନ୍ମଦିନ ହେଇଥିଲା ହୁ ହଁ ଜନ୍ମଦିନରେ ଗୋଟେ ସାଙ୍ଗଟେ କଣ କରିଥିଲା ନାଁ ଦେଲା ଗୋଟେ ଟି ସାର୍ଟଟେ ଅର୍ଡର କରିଥିଲା ମୋ ପାଇଁ। ତ ଯଦି ଟି ସାର୍ଟଟେ ଅର୍ଡର କରିଚି ତାର ହେଟା କଣ ହେଇଚି ନାଁ ଆ ସିଏ ଡେଲିଭରି ବାଲା ଆସିଲା। ଆସିକି ଦେଲା ଦେଲା ପରେ ସେଠିି ସାର୍ଟଟା ଗୋଟେ ଜରି ଭିତରେ ପସିଲା ମୁଁ ଆଉ କଣଦେଖି ପାରିବି ଜରି ଭିତରେ କଣ ଅଛି ମତେ ଜରି ଟା ତିରିନି ତିରି ତାପରେ କଣ କଲା ତାକୁ ଘରକୁ ନେଇନି ଘରକୁ ନେଇ ଆସିଲା ପରେ ତାପରେ ସେଟା କଣ ହେଲା ନା କେତେବେଳେ ଥ୍ରି ଥାଉଜେଣ୍ଟ ମୁଁ କରି ପାରୁନି ଆବେ ଏଇଟା ଗୋଟେ କଣ ଦେଖାଯାଉଛି କି ଟ୍ରାସଲେଟ୍ ଗୋଟେ ଦେଇଛୁ କଣ କରୁଛୁ ବୋଲି ତାପରେ ସେ କଣ କଲା ନା କହିଲା କହିଲା ଫଟ୍ ଫଟୋ ଉଠେଇଲୁ ଭଲ ତ ଦେଖାହଉଛି ଇଏ ଦେଖାଉଛି ସିଏ ଦେଖାଉଛି ବୋଲି ତାପରେ ସେଠୁ କଣ ହେଲା ନା ମୁଁ ତ ଫଟୋ ପଠେଇଲି ଫଟୋ ଯେମିତି ପଠେଇଲି କହିଲେ ଏବେ ଏଟା ଗୋଟା ମୁଁ ତ ଗୋଟେ ଅଲଗା ଧଳା କଲରଟେ ମଗେଇଥିଲି ମୁଁ ଧଳା କଲରଟେ ମଗେଇଦେଲୁ କହିଲା ହଁ ଧଳାଟେ ମଗେଇଥିଲୁ ମୁଁ କହିଲି ନା ଆସିଛି ତ ଏଇଟା କହିଲା ହେସ୍ ଏଇଟା ନୁହଁ ସେ ଭୁଲରେ ବୋଧେ ଏଇଟା ଗୋଟେ ପଳେଇଆସିଛି କଣ ପଳେଇ ଆସିଛି ତ ତାକୁ ରିଟର୍ଣ୍ଣ ମାରିଦେ ମୁଁ ତାପରେ କଣ କଲି ତାପରେ ତାକୁ ରିଟର୍ଣ୍ଣ ମାରିଲି ରିଟର୍ଣ୍ଣ ଯଦି ମାରିଲି ସେ ଆସିଲା ନେବା ପାଇଁ ସେଇଟାକୁ ଯଦି ନେବା ପାଇଁ ଆସିଛି ସିଏ ଆସିକି ଦେଖିଲା କହିଲା କହିଲା ଓ ଇଏ କଣ ଦେଖାଅ ବୋଲି ସେଟା ଗୋଟେ କଣ କହିଲ ଗୋଟେ ୟୁଜ ହେଇଛି ପୁରା କୋତରା ଭଳିଆ ଗୋଟେ ସାର୍ଟଟେ ପୁରା ଧୂଳିଫୁଳି ଲାଗିଛି ସିଲେଇ ଫିଲେଇ ଫିଟି ଯାଇଛି ପୁରା ବହୁତ କୋତରା ଦେଖାାଯାଉଛି ମାନେ ଦେଖିବ ମାନେ କହିବ ବୋଧେ କିଏ ଗୋଟେ ପିନ୍ଧି ପିନ୍ଧାକି ମାସେ ଦେଢ଼ ମାସ ବେଳେ ପିନ୍ଧିଛି ପିନ୍ଧି ପିନ୍ଧାକି ଦେଇଛି ଶୁଭୁଛି ନା
ହଁ
ହଁ ତାପରେ କଣ ହେଲା ନା ମୁଁ ସେଇଆକୁ ତାପରେ ଦେଲି ଯେତେବେଳେ ସେ କୋରିଅର୍ ବାଲା କହିଲା କହିଲା ନା ଭାଇ ସେଇ ସେମ ଜିନିଷ ହେଇଥାଉ ଆଉ ଟିକେ ଚିରି ଥିବ କଣ ହେଇଥିବ କଣ ନାହିଁ ଏଟା ଦେଖ ଏଟା ତ ପୁରା ଗୋଟେ ଅଲଗା ଇଏ ଟେ ଷ୍ଟିକର ନାହିଁ ଜରି ନାହିଁ ଇଏ ନାହିଁ ସିଏ ନାହିଁ କିଛି ନାହିଁ ମୁଁ କହିଲି ଭାଇ ତମେ ତ ଚିରିନି ଯାହା ତମ ଆଗରେ ବାହାରିଲା ତମେ ତ ଦେଖୁଛ ଆଉ ନା ଭାଇ ସେମିତି ହେଇ ପାରିବନି ହେଇପାରିବନି ତମେ କମ୍ପଲେନ୍ କର କାଣା ସିଏ ତ ଗାଁ ଇଏ ତ ଗାଁ କମ୍ପଲେନ୍ ଫମ୍ପଲେନ୍ ସବୁ ପକେଇଲି ହାଁ ପକେଇଲା ପରେ ଦେଖିଲା ବେଳୁ ପାଖାପାଖି ଏମିତି ତିନିଥର କି ଚାରିଥର ଭଳିଆ ସିଏ ଆସିଲେ ଅଲଗା ଅଲଗା ଲୋକ ଆସିଲେ ବାର ବାର ଦେଖିଲେ ବାର ବାର ମନା କଲେ ମୁଁ ବାର ବାର କମ୍ପ୍ଲେନ୍ ପକେଇ ପକେଇ ପକେଇ ପକେଇ ଥକିଲି ତଥାବିି ନେଲେନି କିଛି ହେଲାନି ତାପରେ ତାଙ୍କର ଗୋଟେ ନଥାଏ କି ମାନେ ତମେ ଦଶ ଦିନ ଭିତରେ ରିଟର୍ଣ୍ଣ କରିପାରିବ ଛଅ ଦିନ ଭିତରେ ସାତ ଦିନ ଭିତରେ ରିଟର୍ଣ୍ଣ କରିପାରିବ ଏମତି ଗୋଟେ ନଥାଏ କି ଅନଲାଇନ୍ ରେ ଗୋଟେ
ହୁଁ
ତ ସେଇଟା କଣ ହେଲା ନା ସେଇଟା ମେବି ବୋଧେ ଦୁଇ ସପ୍ତାହ ପାଇଁ ଥିଲା ବୋଧେ ଚଉଦ ଦିନ ଭିତରେ ତୁମେ ରିଟର୍ଣ୍ଣ କରିପାରିବ ବୋଲି ତ ପାଖାପାଖି ଏମିତି ଯିବା ଆସିବା ଯିବା ଆସିବାରେ କଣ ହେଇସିନା ଚଉଦ ଦିନ ଯେମିତି ହେଇଗଲା ଯେଉଁ ଇଏ ହେଇଗଲା ତାପରେ କଣ ହେଲା ନା ସେ ମନା କରିଦେଲେ କହିଲେ ନା ତୁମର ଚଉଦ ଦିନ ହେଇଗଲାଣି ଆଉ ଆଠରୁ ଅଧିକ ଦିନ ଆଉ ରିଟର୍ଣ୍ଣ ଫିଟର୍ଣ୍ଣ ପକେଇ ପାରିବନି ମୁଁ ଯେତେ ପକେଇଲି ଇଏ କଲି ସିଏ କଲି ଆଉ ଶୁଣିଲେନି ବହୁତ କମ୍ପ୍ଲେନ ଫମ୍ପ୍ଲେନ ପକେଇ ପୁକାଇ ବେକାର ସେ ଗଲା ସେ ଟିସାର୍ଟ ଟା ସେ ସାର୍ଟ ଗଲା ସେ ପଇସା ବି ଆଇଲାନି ଆଉ ସାର୍ଟ ଟା ଏମିତି ଯୋଉ ଧତରା ଭଳିଆ ହେଇଛି ତାକୁ ଯଦି ପିନ୍ଧି ତା ଯୋଉ ଗୋଠାଏ କାମ କରନ୍ତି ଯୋଉ ମୂଲିଆ ଯୋଉ କାମ କରନ୍ତି ସେଇଭଳିଆ ଦେଖାଯାଇଥାନ୍ତା ତାକୁ ଆଉ ଥୋଡ଼ି ନା ପିନ୍ଧିବି ଏ ଏଇଠି ଦେଇଦେଲି ଜଣକୁ ଆଉ।
ମୁଁ ସେଇଥିପାଇଁ ଅନଲାଇନ୍ ରେ ଅର୍ଡର କରେ ନା।
ସେଇବା ପାଖାପାଖି ପନ୍ଦରଶହ କି ଷୋଳଶହ ଭଳିଆ ଟଙ୍କା ଥିଲା ସେ ସାର୍ଟ ଟା।
ମୁଁ ଗୋଟେ ଶାଢୀ ଟେ ଅର୍ଡର କରି ଥିଲି ସେଇଟା ମେରୁନ୍ କଲର କିନ୍ତୁ ଆସିଲା ପିଙ୍କ କଲର।
ପୁଣି
ମୁଁ ଗୋଟେ ଶାଢ଼ୀ ଟେ ଅର୍ଡର କରିଥିଲି ସେଟା ଶାଢି ଟା ମାନେ ମୋବାଇଲରେ ଦେଖାଯାଉଥିଲା ମେରୁନ୍ କଲର କିନ୍ତୁ ଆସିଲା ସେଟା ମେରୁନ ଡିପ କଲରଟା ଆସିଲା ସେଟା କିନ୍ତୁ ଖାଉଥିଲା ପୁରା ନୂଆ ଚିକ୍ ଚିକି ମାରୁଥିଲା ଶାଢ଼ୀଟା।
ଆଁ ତାପରେ ସେଇଟା କଣ ଏକ୍ସଚେଞ୍ଜ ମାଇଲ ନା ରିଟର୍ନ କଲ ନା କଣ କଲ?
ଆଉ ତ ରିଟର୍ନ ମାରିଲି ମୁଁ କହିଲି ହଁ ଆସିଲାଣି ତ ରଖିଦବା ମୁଁ ସେଦିନ ଠୁ ଆଉ ଅନଲାଇନ କିଛି ଅର୍ଡର କରିନି ଡ୍ରେସ ଫ୍ରେସ।
ହୁଁ ହୁଁ ସେଇଥିପାଇଁ କଣ କହିଲ ତମେ ଯଦି ଅନଲାଇନ ରେ ଯଦି କିଛି ଜିନିଷ କିଛି କିଣିବାର ଥିବ ତାହେଲେ ପାଖାପଖି ଦିସପ୍ତାହ ତିନି ସପ୍ତାହ ନହେଲେମାସେ ପୂର୍ବରୁ କିଣିଦବ ଯଦି ବି କିଛି ଡିଫେକ୍ଟ ହେଲା ହଁ ତମେ ଫେରଇକି ପୁଣି ଆଉ ଗୋଟେ ତା ବଦଳରେ ସେ ଠିକ୍ ଜିନିଷ ଟା ତମେ ପାଇପାରିବ। ତୁମର ଯଦି ଏମିତି ହଁ ରଜ ଅଛି ରଥଯାତ୍ରା ଅଛି ତୁମର ପୁରା କିଛି ଗୋଟେ ଇଭେଣ୍ଟ ଅଛି ତୁମେ ଠିକ ସପ୍ତାହେ ପୂର୍ବରୁ ଅର୍ଡର କରୁଥିବ ସେ ଠିକ୍ ସେଇଦିନ ଆସିକି ପହଞ୍ଚିବ ସେଇଦିନ ତୁମ ପାଖରେ ଆଉ କିଛି ଇଏ ନଥିବ ବେକାର ଯିବ ସବୁ। ଆଉ ଗୋଟେ ଜିନ୍ସ କିନ୍ତୁ ଅନଲାଇନରେ ଭଲ କଣ ଜାଣିଚ ନା? ତୁମେ ସପୋଜ ଏଇ ବଜାରକୁ ଗଲ କି କୋଉଠି ଦୋକାନ କୁ ଗଲ ଡ୍ରେସ କିଣିବା ପାଇଁ ଯଦି ଗଲ ଦେଖିବ ତମକୁ ଡ୍ରେସ ଭଲ ଲାଗିଲା ତୁମେ ନେଇଆଶିବ ତାପରେ ତମେ ଦେ ଆଚ୍ଛା ତମକୁ ଗୋଟେ ଛୋଟ ହଉଛି ଇଏ ହଉଛି ତମେ ସେଟାହାଁଲେ ଫେରବ। ଫେରିକି ତା ବଦଲେ ଆଉ ଗୋଟେ ଡ୍ରେସ ଆଣିବ ଯଦି ସପୋଜ ତୁମକୁ ସେଇ ଡ୍ରେସ ବଦଲରେ ଗୋଟେ ତମକୁ ମନପସନ୍ଦର ଡ୍ରେସ ନ ମିଳିଲା? ତାହେଲେ ସେ କଣ ତମକୁ ପଇସା ଫେରେଇବ କି? ତାପଦରେ ତୁମକୁ ଯାହା ହେଲେ ବାଧ୍ୟ ହେକି ସେ ଗୋଟେ ମନ ପସନ୍ଦ ମାନେ କହୋଟା ଟିକେ ଭଲ ଲାଗୁ ସେଇଟା ନେଇକି ଆସିବାକୁ ପଡିବ କିନ୍ତୁ ଅନଲାଇନରେ କଣ ତମେ ଯଦି କିଛି ଗୋଟେ ଡେସ କିଣିବ କି କଣ କରିବ ତମ ପସନ୍ଦ ଆସ ନଆ ଆସୁ ରିଟନ୍ ଫିଟନ୍ ହେଇଗଲାସଚେ୍ ହେଇଗଲା ହଁ ସେଇଟା ସିନା ଗୋଟେ ଆବେ ଭୁଲ ଭାଲ ହେଇଯାଇଥିଲା କିନ୍ତୁ ପଇସା ଟା ତମେ ରଟନ୍ ପାଇଯିବ।
ହଁ ସେଇଟା ବି ଗୋଟେ ଭଲକଥା ଟା। ବାଜାରରେ କିନ୍ତୁ ପଇସା ତ ମିଳିିବନି ନା ଯହାହଲେ।
ହେ ସେମାନେ ତ ରିଟର୍ ନା ଏକ୍ସଚେ୍ କରିଦେବେ କିନ୍ତୁ ରିଟର୍ଣ ହେଇପାରିବ ନାହିଁ ତୁମକୁ ପଇସା ଫଇସା ଆଉ ସେ କଦେବେ କି ଦେବେନି।
ବାଜାରରେ କିନ୍ତୁ ଏଇ ଗୋଟେ ଜିନିଷ ଯୋଉଠି ଡ୍ରେସ୍ ଆଣିବା ସେଠି ଦେଖି ଚାହିଁ ଏଇ ଭଲଟେ ଡ୍ରେସ୍ ଟେ କ୍ୱାଲିଟି ର ଗୋଟେ ନେଇଁ ସେ କିନ୍ତୁ? ତ ଅନଲାଇନ୍ ରେ ସେଇଟା ଦେଖେଇବ କି ସେ ସେ ଦେଇଥିବ ଗଟେ ଅଲଗା। ଆସିବ ଅଲଗା
ହଁ ଫଟୋରେ ତମେ ଯାହା ଦେଖିଲ ସେଇୟଆ ତମେ ଭାବିକି ଅର୍ଡର କରିଥିବ କିନ୍ତୁ ସେ ଆକ୍ଚୁଆଲି ଥିବ ଗୋଟେ ପ୍ରକାର ତମେ ପାଇବ ଗୋଟେ ପ୍ରକାର ତାପରେ ଆଉ ଗୋଟେ ଜିନିଷ ଅନଲାଇନ୍ ରେ ତମେ କଣ ଗୋଟେ ଫଟୋ ଦେଖିଲକି ଯେ ହଁ ପୁରା ଏମିତି ଦେଖଉନଥିବ କି ଯେ ସପୋଜ ମୋର ଟିସାର୍ଟ ଦରକାର ଅଛି। ତ ସେ ଟିସାର୍ଟ ଟା କେମତି ଦେଖିବ କିଏ ଗୋଟେ ପିନ୍ଧିକି ଏମିତି ଟିସାର୍ଟ ଠିଆଇଥିବ ତାରୋଗୋଟେ ଫୋଟ ଥିବ ତୁ ଦେଖିବ କି ହଁ ଟିସାର୍ଟ ଭଲଲାଗୁଛି ଅଡର କରିବ କିନ୍ତୁ ଆଉ ଗୋଟେ ଜିନିଷ ଭିତରେ କଣ ହାଲୋ।
ହଁ।
କିନ୍ତୁ ସେଥିରେ ଆଉଗଟେ ଜିନିଷ କଣ ସିଏଯିଏ ପିନ୍ଧିଛି ତା କୁସିନା ଭଲ ମାନୁଛି ତୁମକୁ, ସେଇଥିପାଇଁ ଭଲଲାଗିଲା। ତାପରେ ତୁମେ ଆଣିକି ପିନ୍ଧିଲାପରେ ତୁମକୁ ଭଲ ନ ମାନିବ ବୋଲି କଣ ଗୋଟେ ମାନେ ଅଛି କି? ସିଏ ତ ପୁରା ଗୋରା। ସେଟା ପୁରା ହ୍ୟାଣ୍ଡସମ୍ ପିଲା କିଏ ଗୋଟେ ହେଇଥିବ ସେ ପିନ୍ଧିବ ସେଥିପାଇଁ ତାକୁ ଭଲମାନୁଛି ତୁମକୁ କଣ ଆଉ ଭଲମାନିବ କି ସେଇଆଆଉ ଜିନଷ ଆଉ କ କନଫିଉଜ ହେଇଯାଏ ସବୁବେଳେ ଏ ଗୋଟେ ଡ୍ରେସ ଫେସ୍ ଇଏ ସିଏ ସବୁ କିଣାକିିଣି କରିବାରେ।
ଆଉଗୋଟେ କଥା ଅନଲାଇନରୁ କିଛି ମେକପ୍ ଫେକପ୍ ସେବି ଗୋଟେ ଅର୍ଡର କରିବା କ କଥା ନୁହେଁ ଆସିବ ଯେ
ହୁଁ, ସେଗୁଡ଼ା ଠିକ୍ ଠିକଣା ତାର କିଛିନାହିଁ କୁଆଡୁଆସିବ କଣଆସିବ ତାର ଡୁପ୍ଲିକେଟ୍ ଜିନିଷବି ଆଜିକାଲି ସବୁ ବହୁତ ତିଆରି ହଉଛିନା। ପ୍ରୋବ୍ଲେମ୍
ଏ ବଜାରରୁ ଯେଉଠୁଁ ଆଣିବ। ଯୋଉ ଯୋଉଠୁ ବି ଆଣ ଷ୍ଟେସନାରୀ ଦୋକାନ ହଉକି ଯୋଉଥିରୁବି ହଉ ଯାହାହେଲେ ବି ଯୋଉଠୁ ଆ ଆଣ କିନ୍ତୁ ସେଟା ଚେକ୍ କରିକି ଆଣିପାରିବ ନା କେମିତି ହଉଛି କଣ ସେଟା ଚେକ୍ କରି ଆ ଅନଲାଇନ ରେ କଣ ଚେକ୍ କରିକି ଆମେ ଆଣିପାରିବା କି।
ହୁଁ। ହଁ ଏୟା ହଉଛି ଜିନିଷ ଆଉ ହଉ ଛାଡ ମୁଁ ବି ଯାଇଥାନ୍ତି ଆକ୍ଚୁଆଲି ଏବେ ମାର୍କେଟକୁୁ ଗୋଟେ ଟି ସାର୍ଟ ଆଣିବା ପାଇଁ। ଦେଖିବା ତୁମର କଥା ନହେଲେ ଯାଉଛି ଦେଖିବା ଅନଲାଇନୁ ନ ଆଣିକି ମା ମାର୍କେଟ ରେ ଯାଇଁକି ବୁଲି ବୁଲାକି ଟିକେ ଦେଖ ଦେବି ଆଣୀବା ଦେଖିବା ଯଦି ଭଲ ଲାଗିଲା ଆଣିବି ନହେଲେ ନାଇଁ ସେ ଅନଲାଇନ୍ ରୁ ଆଣିବେ ଆଉ ହଉ।
ହଁ ହଉ।
ଆଛା।